ହାଲୋ।
ଶୁବିଲା।
ହଁ ମତେ ତ ଶୁବୁଚି, ତମକୁ?
ଶୁବୁଚି ତ?
ଆରେ ମୁଁ ସେତ--ଳ କଥା ହଉଚି, କଟି ଗଲାଣି ଦେଖିଲା ଳକୁ କଲ୍ ଟା।
ହଁ ସେଇ, ମୁଁ ବେଶୀ ଟାଇମ୍ ପିଲାଙ୍କ ସାଙ୍ଗରେ ରା ସନ୍ଧ୍ୟା ବେଳକୁ କଥା ହବା କୁ ଇଏ କରେ, କାହାର କେତେବେଳେ କିଏ ଘରେ କାହାର ପାଉଥିବ ପାଉନଥିବ ନେଟ୍ ନା।
ହଁ ହଁ ହଁ।
ସେଇ ନେଟୱାର୍କ ପ୍ରୋବ୍ଲେମ୍ ରହୁଚି ବୋଲି। ମୁଁ ସେ ଅଧିକାଂଶ ପିଲା ସନ୍ଧ୍ୟାବେଳେ କଥା ମୁଁ କହିଥିବି ପାଞ୍ଚ୍ ଟା ନହେଲେ ପାନ୍‌ଷ୍ଟା ରେ କଥା ହବା। ପୃବ୍ଲେମ୍ ରଉଚି।
ହୁଁ, ସେଇ ଟାଇମ୍ ରେ
ହୁଁ ଆ ତମକୁ ଆଲୋ କଥା ହବା ଭଲ ଲାଚେ ମୁଁ ମୋର ଗପି ଚାଲିଚି ମୁଁ କହୁଚି ମୋ ସାଙ୍ଗ ବି ଜଣେ ଅଛି ତାକୁ ତା ସେମିତି କଥା ହବାକୁ ଭଲ ଲାଗେନା। ସିଏ ତମେ ତ ମେସେଜ ରେ ବି କଥା ହବାକୁ ତମକୁ ବି ଟୋଟାଲ ଭଲ ସିଏ ତାର କଲ୍ କରିଥିବ ସିଏ ଉଠେଇବନି ହେଲା ହେବନି ତାର ହେଠୁ ଯାଇଁ କହିବ କଇହ ମତେ କଲ୍ କରିଥିଲୁ କିଛି ସମୟ ପରେ ହେଲା। ମୁଁ ଠିକ୍ ସେ ଜାଣିଚି ତତେ ଭଲ ଲାଗୁନି କଥା ହବା ପାଇଁନା କଇଲେ ତୁ କିଛି ଜାଣିନୁ। କଇଲେ ମୁଇ କାଇଁ ଜାଣିପାରିବିନି କଆଁ ହେଇଚି କି ଏଇଭଳିଆ କଥା ଆଉ ମୁଁ ତ ଜାଣି ଶୁଣି
କଥା ହୁଏ ବେଳେ ବେଳେ ମୁଡ୍‌ ହିସାବରେ ଆଉ ମୁଁ ଟିକେ ବହୁତ ଟାଇମ କଥା ହୁଏ ନା ମାନେ
ହଁ ମାନେ ପିଲା ବହୁତ ସମୟ ଧର ଦି ଘଣ୍ଟା ଘଣ୍ଟାଇ ଘଣ୍ଟାଇ ଅଧଘଣ୍ଟା ଉପରେ କଥା ହେଇଯିବେ।
କଣ ବି କଥା ହବ ସେଏ କଣ କରୁଚୁ କଣ ନାହି ମତେ ଭଲ ଲାଗେ ନା।
ହଁ କଣ ବାସ୍ ସେତିକି ତା ଠାରୁ ଆଉ ଅଧିକ କଥା ବି ନଥାଏ।
ସେଇ
ତା ଛଡା ଆଜ୍ୟ ବାଜ୍ୟ କଥା ୟାଡୁ ସେଆଡୁ କଥା ଯାହା ନାଇଁ ତା। ତମେ ଯେତିକି ଦରକାର ସେତିକି କଥା ହୁଅ ଆଉ ଚଳଚିତ୍ର ଦେଖିବ ନା।
କରବୁ ଏଇଟା ଚଶମା ଦେଖେ।
ଓହୋ ସିରିଏଲ ତାହେଲେ।
ହଁ।
ସିରିଏଲ୍ ପ୍ରେମି ଆଉ
ହଁ।
ନା ସେଟା ତ ମୁଁ ଦେଖିନି କିନ୍ତୁ ଭଲ ଲାଗେ ମୁଁ ଥରେ ଦୁଇଥର ମାନେ କେମିତି କଣ ଦେଖିଦେଇଚି ନହେଲେ ମୁଁ ଦେଖେନି ଦେଖେନି ସେଟା ଭଲ ଲାଗେ କା କମେଡି ମଜା ଥାଏ ହେଲା।
ସେଥିପାଇଁ ଭଲ ଲାଗେ।
ଦେଖୁଥିବ ହସୁଥିବ ଆଉ ନା।
ହଁ।
ଏ ଏବେ ତ ସମସ୍ତେ ଆମ ଘରେ ଆଉ ଖେଳିବ କିଏ ଦିଇ ମାସ ଖଣ୍ଡେ ହେଇଯିବଣି ଘରେ ଆସି ଆସିକି ରହିଲେଣି ରହି ରହିବା ବି ବିରକ୍ତ ଲାଗିଲାଣି। ହଁ ହେଇଯିବ ଦିନି ଜଣା ପଡ଼ନି ନା।
ହଁ ତମେ କୁଆଡ଼େ
ତିନି ମାସ ଏତେ ଜ ହଁ ଏତେ ଜଲଦି ହେଇଗଲା ହୁଁ। ମୋ ସାର୍ଟିଫିକେଟ ହେରିକା କେବେ ଦେବେ କେଇଜାଣି।
ହଁ ମାସେ ଦେଢ ମାସେ ଭିତରେ ଦେବେ ବୋଧେ ଆଉ
ହଁ ଦେଇଦେଲେ ତ ଭଲ ହୁଅନ୍ତା। ମୋ ସାଙ୍ଗ ବି ଜଣେ ପଚାରୁ ଥିଲେକହିଲେ କେତେ ଦେବେ ମୁଁ କହିଲି ଏବେ ତ ଦେଲା ଭଳିଆ ମତେ କାହିଁ ଲାଗୁନି। ତଥାପି ଟାଇମ ଲାଗିିବ ତାଙ୍କୁ ଦବାକୁ। ଦେଖିିଆ କୋଉ ଦିନ ଦୋଉଚନ୍ତି ଆମେ ଅପେକ୍ଷାରେ ରହିଲେ।
ହଁ ହଁ।
ଆଉ ରଜରେ କୁଆଡେ ବୁଲିବାକୁଯାଇଥିଲ ନା ନାଇଁ କେମିତି କଅଁ କା
କୁଆଡେ ବି ନାହିଁ ରଜରେ ପୁରା ଘରେ ରଜରେ ତମେ?
କୁଆଡେ ଯାଇନ।
ନା ସତରେ କୁଆଡେ ଯାଇନି ତା ପୂର୍ବରୁ ଯାଇଥିଲି ଇଏ ବୁଲା ବୁଲି
ତା ପୂର୍ବରୁ ରଜ ସାରି ଦେଇଛ ଆଉ।
ହଁ ତମେ
ମୋ ପ୍ରଥମ ଦିନ ଆଉ ଶେଷ ଦିନ କିଛି ନଥିଲା ମଝି ଦିନ ଟିକେ ଯାଇଥିଲି ବୁଲି ବାଲିକି ଆସି କେରେ ଏଇ ଗୋଟେ ମୁର୍ନିଆ ମୁଠ ବୋଲି ଗୋଟେ ଜାଗାଟା ଅଛି ଆଉ ମୁଁ ବଡ ମଧୁପୁର ଯାଇଥିଲୁ ଆଉ ଯାଇଥିଲୁ ସେ ଗଡମଧୁପୁର ପା ଖେ ହଁ ରାଯା ରାଣୀ ଉଆସ ନାହିଁ ନା? ହେଲା ସେଠିକି ବି ଯାଇଥିଲେ ଏମିତି ବୁଲାବୁଲି କରିକି ଆସିଥିଲୁ ତାପରେ ଆସିଲା ବେଳକୁ ଆମର ଯୋଉ ମହାବିନାୟକ ପାକ୍ ହଁ ଗୋଟେ ପାର୍କ ଟା ଅଛି ସେଠୁ ବୁଲ ବଲିକି ଆସିଲୁ ଆଉ ସେ ମେଳା ଫେଳା ଆଉ ସେଇ ଗୋଟେ ଦିନରେ ମ ରଜ ଶେଷ। ରଜ ତିନି ଦିନ ହୁଏ ମୋର ଗୋଟେ ଦିନ ହଁ କିରା ଯାହାହେଉ ମୁଁ ଯାଉ ଗୋଟେ ଦିନ ବୁଲିଚି ଖୁସି ହବା କଥା ନା
ହୁଁ। ତା ପୂର୍ବରୁ ଯାଇଥିଲି ଟିକେ ଭୁବନେଶ୍ଵର ଯାଇଥିଲି ତ ପୂର୍ବରୁ ଟିକେ ଏମିତି ବୁଲିବା ଭୁବନେଶ୍ଵର ଟିକେ ଯାଇଥିଲି ଆଉ।
ହଁ କିଏ କିଏ ଯାଇଥିଲ? ସାଙ୍ଗ ଭା
ଏସୁ ନନ ଦ ଭାଇ ଭଉଣୀ ସବୁ ଆଉ।
ଆଛା ବୁଲି ବାଲିକି ଆଇଚ?
ହୁଁ ହଁ ଇଚ୍ଛା ନଥିଲା ସେତିକି ବି ଯିବା ପାଇଁ ବାଧ୍ୟରେ କହିଲି କହିଲେ କୁଆଡେ କୁଟେ ଯାଉନୁ ଘରେ ବସଚୁ ପଢା ପଢି କରିବୁ ପୁଣି କୋଉଠି କେମି ଯିବୁ କେମିତି ଆସିବୁ?
ସେ ସେଇଠି ଇନ୍ସପାୟାର ହେଇକି ପଳାଇଲ।
ସେଇଥିପାଇଁ ଟିକେ ପଳେଇଥିଲେ ଆଉ ବାଧ୍ୟରେ।
ହୁଁ ମୁ ଯାହୋଉ ଭୁବନେଶ୍ଵର ଟିକେ ବୁଲି ଆଇଚ ନହେଲେ ତ ଇଚ୍ଛା ହଉନି ନା କୁଆଡେ ଯିବାକୁ ଭାଇ ମତେ ବି ଭାରି କଷ୍ଟ ହଉଚି। ମୋର ଏମିତି ଯିବାର ଥିଲା ରଜରେ ଗୋଟେ ଭଉଣୀ କଟକରେ ରହୁଚି ସେ ଡାକି ଥିଲା ଚାଲଯିବା ବସ ତ ଯିବା ମତେ ଏତେ କଷ୍ଟ କି ମନା କରଦେଲି ମିଛରେ କିଛି ବାହାନା କରିିକି ମନା କରିବାକୁ ପଡିଲା।
ସେଇବା ମୋର ବସ୍ ରେ ଗଲେ ବାନ୍ତି ହୁଏ।
ସେ ଅପେକ୍ଷା କରଚି ମୋ ପାଇଁ ନା ହେଲା ସିଏ
ହଁ।
ତେ କଣ ତପରେ ତ ଏଭାଇ ଘରେ ନଥିଲା ମୋତେ ଛାଡିବ କିଏ ନେଇକି ବସଷ୍ଟାଣ୍ଡ ରେ। ତ ସେଟା ବି ଅସୁବିଧା ଥିଲା ତା ଦୁଇରେ ମତେ ବହୁ ସମୟେ ଟ୍ରାଭେଲ କରିବା ଏତେ ଭଲ ଲାଗେନା କିନ୍ତୁ କରିବାକୁ ପଡେ ବାଧ୍ୟରେ ବାଧ୍ୟରେ କିନ୍ତୁ କରିବା ପଡେ ସେ ଆମେ ଯେତେବେଳେ ହଷ୍ଟେଲରେ ଫଷ୍ଟେଲରେ ରହୁ ତ ଯିବା ଆସିବା କରିବାକୁ ପଡିବ ନା? ତୋମାନେ ଘର ଲୋକ ସବୁବେଳେ ଆସିପାରିବେ କି ନେଇପାରିବେ।
ସେଇଆ ସେଟଥି ପାଇ କରିବା ଦରକାର ଆଉ ଏକୁଟିଆ
ତାଙ୍କର ବି କାମ ଥାଏ ନା ସେଥିପାଇଁ ତ ବ୍ରସ ରେ ଯାଏ କିନ୍ତୁ ଏମିତି ମାନେ ମା ସେଟା କଣ ଆମର ଅତି ଜରୁରୀ ହେଲା ତ ସେଥିପାଇଁ ଯିବାକୁ ପଡେ ହେଲା ନହେଲେ ଏମିତି ଭାଇ ମତେ ଖୁସି ର କାନାଇଁ ବୁଲିବା ବି ଦରକାର ନାହିଁ। ହେଲା ତ ଆସିକି ମତେ ନେଇଚ ହଁ ଠିକ ଅଛି ମୁଁ ପଳେଇବି। ହେଲା ମୁଁ ବସ ଗଲେ ଭାରି କଷ୍ଟ ଭାରି କଷ୍ଟ ବାଇକରେ ହେଲେ ପଳେଇ କିଛି ନାଇଁ ନେଇଯା ନେଇକି ମୋ ଡେଷ୍ଟିନେସନରେ ମତେ ପହଞ୍ଚେଇଦେ ଶଇଲ ବୁଲିବି ସବ କିିଛି କିନ୍ତୁ ଏମିତି ବସରେ ଗଲେ ଭାରି ଚିଟା ଲାଗେ। ହଁବା ଖଲି ଏକୁଟିଆ ଯିବାକୁ ଆହୁରି ଚିଡା ଲାଗେ।
ଏକା
ସାଙ୍ଗ ଫାଙ୍ଗ ହେଲେ ବି ପେଟ ଠିକ ଅଛି ହଁ ସାଙ୍ଗ ମାନେ ଯାଉ ଚନ୍ତି ଏଇ କଣ ମଜା ପଳେଇବି ଠିକ୍ ଅଛି।
କୁଆଡେ ଭଲ ଲାଗୁଥିଲେ ଏଇ ପଢିଲା ଏଇ ତିନି ଚାରି ବର୍ଷ ଭିତରେ ଟିକେ ମତେ ବୁଲାବୁଲି କରିବାକୁ ଭଲ ଲାଗୁଛି ଯାଉଛି ଯୁଆଡେ ସାଙ୍ଗମାନଙ୍କ ସହିତ।
ଆଛା।
ବୁଲା ବୁଲି ଭଲ ଲାଗେ? ସାଙ୍ଗ ମାନଙ୍କ ସହିତ। ତ ମୁଁ ଘରେ ଅଛି ବୋଲି ଇଚ୍ଛା ହଉନି ଆଉ ଖାଲଟାରେ କଣ?
ହୁଁ ଖାଲିଟାରେ ବସିବ ବି କେତେଛୁ ଆଉ ଯିବାକୁ ବି ଇଚ୍ଛା ହଉନି କାହିଁକି ମନ ହଉଚି କେତ୍ ତର ଫୁଣି ମନ ହଉଚି ପୁଣି ତାପରେ କିଛି ସମୟ ପରେ ମନ ଭାଙ୍ଗିଯାଉଚି ଏ ଯିବିନି ଆଉ।
ସେଇଆ
ସବୁ ପ୍ଲାନ୍ ସଇଲା ପରେ ଆଉ ମୋର ପ୍ଲାନ୍ ଟା କ୍ୟାନସଲ୍ କରୁଛି। ହ
ହୁଁ।
ତାପରେ ମୁଁ କହିଲେ ହଁ ରହ ଯୋଉ ବାଲିଯାତ୍ରା ଫାଲି ଯାତ୍ରା ହଉ ନହେଲେ ଯିବି। ସିଏ ମତେ ସେବେଠାରୁ ଡା କହୁଚି। ବାଲିଯାତ୍ରାରେ ଡକିଥିଲା। ଦଶହରାରେ ବି ଡାକିଥିଲା। ଦଶହରା ବେଳୁକ୍ କଣ ଗୋଟେ ଗଣ୍ଡଗୋଳ ହେଲାଣି କି ଯୋଉ ହଁ ବାଲଜି ଯାତ୍ରାଟା ଭଲସେ ହୁଏ। ବଡ ଇଏ ମେଳାଟା ନା ଜାଣିକି ହେଲା।
ହୁଁ ହୁଁ ହୁଁ।
ବଡବାବା ସେଇଟା ଯିବା ନା ମୁଁ ଆଉ ସେଥିରେ ଯାଇପାରିଲିଣି। ଇଚ୍ଛା ହେଲାନି ଯିବାକୁ। ମୋ ଦିଦି ଥିଲା ଦିଦି ଥାଇ ତାର ମୋର ପଳଉ କିଛି ନାହିଁ। ଆଉ ମତ୍ ତେ ଏକୁଟିଆ ଗୋଟେ ଯିବାକୁ ଭଲ ଲାଗୁନି। ତାପରେ ଯାଇଥିଲ?
ବସ୍ ରେ ବସ୍ ରେ ସଡନ୍ ସାଙ୍ଗ ସାଙ୍ଗେ ଘଣ୍ଟେ ଆଗରୁ ପ୍ଲାନ୍ ହେଲା ସାଙ୍ଗେ ସାଙ୍ଗେ ଗଲୁ ବସ୍ ରେ ଆ ସେ ରାତିରେ ପହଞ୍ଚିଲି।
ଆଁ ହାଁ।
ମସ୍ତ ବୁଲିଲୁ ସେ ଯୋଉ ଟଙ୍ଗା ହେଇଥାଏ ନ ତିନଟା। ସେଇଠି ମସ୍ତ ଲାଗିଲା। ପୁରା ମସ୍ତ ଥଣ୍ଡା ପବନ ଦଉଥିଲା। ମସ୍ତ ଲାଗିଲା ସେଠି।
ଆଚ୍ଛା।
ଭଲ ସଜାସଜି ହେଇଥିଲା ସେ ଯୋଉ ଗୋଟେ ପଡିଆଟେ ଥିଲା। ମସ୍ତ୍ ତାପରେ ସେଇଠି
ସେଟା ବଡ ମେଳାରେ ଜାଣି
ହୁଁ ଆଉ କାନ ଫୁଲ ଗୋଟେ ଦେଖୁ କାନ ଫୁଲ ଗୁଡା ଦେଖ୍। କି ଭାଇ ଲୋଭ ମାନେ କହିବାର କଥା ନୁହେଁ।
ତାର ପଇସା ବି ରେଟ୍ ବି ସେମିତି ଥିବ।
ହଁ ବହୁତ ରେଟ ସବୁ ଜିନିଷ ରେଟ୍ କାନ ଫୁଲ ଗୁଡା ପୁରା ହେବି ବଢିଥିଲା।
ହୁଁ ହୁଁ। ସେଇ ଆଉ ମୁଁ ତାକୁ ମନା ଅନ୍ତି ମୁଁହେଲେ ଆଉ ଦେଖେ ତାପରେ ଦଶହରା ବେଳକୁ ବି ଯାଇପାରିଥିବା ଦଶହରା ବେଳୁକୁ ତାପରେ ମୁଁ ମନା ଥିଲି ତାପରେ ବି କଁ ଗଣ୍ଡଗୋଳ ବି ହେଇ ନଥିଲା ଯୋଉ କେ ମାରି ଦେଇଥିଲେ ଗୋଟେ ଯୋଉ ହିନ୍ଦୁ ପିଲା କୁ ନା କଣ?
ହୁଁ ହେଇଥିବ ମୋର ତ ମନେ ନାହିଁ।
ହ ଏମତି କିଛି କେସ୍ ହେଇଥିଲା ତ ସେଥିପାଇଁ ବି ଆଉ ଯାଇ ହେଲାଣି ସବୁ ବନ୍ଦ ବାନ୍ଦ କରିଦେଇଥିଲେ ନା। ଦେଖିଆ ଏଇଥରକ ଦଶହରା ହେରିଆ ଆସୁ ନହେଲେ ଯିବ୍ ତାକ ବୁଲଦେଇକି ଟିକେ ପଳେଇ ଆସିଆ। ଏବେ ଅଦି ନ ଏବେ ହଁ ବା ଏବେ ଯଦି ନ ଯିବ?
କୁଆଡେ ଯଦି ଯିବା କଥା ଉଫ୍ ସେଇଆ
ବାଲିଯାତ୍ରା ସେଠି ବି ଦଶହରା ଫସରା ବି ଭଲ ହୁଏନି ନା। ସେ ସବୁ ସ୍ୱାସ୍ଥ୍ୟଟି ସବୁ ଭଲ କରନ୍ତି। ସବୁ ପାଳନ ଫାଳନ ହୁଏ।
ଭଲ ହୁଏ।
ହୁଁ ସେମତି ଭୁବନେଶ୍ଵରରେ ଯେମତି ଭଲ ଭଲ ସବୁ ମେଳା ପଡେ।
ଟି ସି ଏସ୍ ରେ ଏକ୍ଜାମ୍ ଯାଇଥିଲୁ ତା ପୂର୍ବ ଦିନ ଆମେ ବୁଲଦେଇକି ପଳେଇ ଆସିଲୁ କି ମେଳା ଗୋଟେ ହଉଥିଲା।
ଓହୋ ତୋଷାଳୀ ମେଳା ନା?
ହୁଁ ତା ପୂର୍ବ ଦିନ ଯାଇଥିଲେ ସେଦିନ ବୁଲିବାଲିକି ବାସ୍ ଆଇଲି।
ହୁଁ ହୁଁ ବୁଲିକି ଆସଥିଲ?
ହୁଁ।
ଆଉ ଆଉ କାହା ସହିତ କଥା ହେଇଥିଲ?
ନା ମୁଁ କାହା ସହିତ ତ କଥା ହେଇନି ମୁଁ କାଡୁ କାହାକୁ କିଛି କଲ କରୁନି।
ହଁ
ଯିଏ ତ ଯାହା କରିବା କଥା କରିବି ଆଉ। ନିଜର ଦିଶିସନ୍ ନିଜେ ନେବୁ ନିଜ ରିଷ୍କ୍ ନିଜର।
ହଁ ଆଛା। ହଁ ମୁଁ କଣ ଅଛି ବୁଲାବୁଲି କରିବା ନ କଲେ ବି ଆଉ ମୁଁ ଯିବିନି ଗୋଟେ ଜାଗାକୁ ତା ମିସ୍ କରିବି ହେ ପଳେଇଥିଲି ଟିକେ ଭଲ ଲାଗିଥାନ୍ତା। ତାପରେ କଣ ହେ ନା ତାପରେ ପୁଣି କିଛି ସମୟ ପରେ ହଁ, ବା ତାପରେ ପୁଣି କିଛି ହେ ନ ଯାଇଛି ଭଲ ଲାଗଛି। ତାପରେ
ହୁଁ
ଇ ସାରା ପରେ ଭାବେ ହେ କାଇଁ ଆଉ ସେଠି ନ ଘରେ ଥିଲେ ଭଲ ହେଇଥାନ୍ତା। ନଗଲେ ଭାବି କାହିଁ ଯାଉନଥିଲି ଭଲ ହଁ ହଁ ହଁ ଗଲେ ଭଲ କିନ୍ତୁ ଭଲ ଲାଗିବ ଟିକେ ଗୋ ଏତେ ଗଟା ଜାଗକ ଭଲ ଲାଗିବନି ନହେଲେ ଭାଇ ଭଉଣୀ ଥେ କି କଜନ ମାନେ ଥିବେ ମଜା ଲାଗେ ହେଲା। ଏମିତି ନହଲେଟେ ଗଟେ ବନ୍ଧ ଘର ଗଲେ ଇଚ୍ଛା ହାନ ନା। ହେ ଗଲେ ନା ବୋରିଂ ଲାଗେ ବେଳେବେଳେ ହଁ ଭାଇ ଭଉଣୀ ମାନେ ଲେ ଭଲ ଲାଗେ ହଁ
ହୁଁ
ଘର ଉଠୁଥିବ ପଡୁଥିବ।
ହୁଁ ହଉ ଆଉ।
ହଁ ମୁଁ ରଖୁଛି ହଁ ହଁ ହଁ